ହାଲୋ।
ହାଲୋ।
ହଁ।
କଣ କରୁଛନ୍ତି? ଏଇଠି ବସିଛି।
ଏଇ ପୁଅଟା ପୁଅ ପାଠ ପଢୁଛି ତ ତାକୁ ଏଇଠି କଲା ମାମା ମୋ ପାଖରେ ବସ। ମୁଁ ଟିକେ ପାଠ ପଢିବି ଏଇଠି ଆଉ
ଆଉ ଛୋଟ ଛୁଆଙ୍କୁ ଆଉ ସେମାନେ ବସିଲେ ହିଁ ପାଠ ପଢେ ନହେଲେ ଦୁଷ୍ଟ ହେବେ। ବସିଲା ମାଙ୍କ ପାଖରେ
ହଁ ନହେଲେ ଜମା ପାଠ ପଢୁନି।
ତାଙ୍କର ତ ଏଇତ ଟାଇମ୍ ହଉଛି ଦୁଷ୍ଟହେବେ ଆଉ
ହଁ କୁହନା ତ କେତେ କହିବି ପଢ ପଢ ଜମା ଶୁଣୁନି ଟ୍ୟୁସନ୍ ତିନିଟା ବେଳେ ଅଛି। ଉଁ ସେଇଥିରୁ ଶୋଇବାକୁ ଯାଉଥିଲା। ହଁ ନା ତ ହୋମମାର୍କ ଦିଆଯାଇଛି ତୁ କରିଦେ
ରାତିରେ ପଢୁନାହାନ୍ତି କି ପୁଅ ରାତିରେ ନାଇଯେ
ତିନିଟା ରୁ ଛଅଟା ଟିସନ୍ ତାପରେ ରାତି ଏରେ କଉଦିନ ମୁଁ ଆସିଲା ବେଳକୁ ତ ମନ ହେଲେ ପଢେ ନହେଲେ ନାହିଁ। ସେମିତି କେତେବେଳେ ପଢ଼େ ଏମତି ଆଉ ମୁଁ ତ ଆଉ ସବୁବେଳେ ପ୍ରେସର ଦଉନି। ହୁଁ ଛୋ
ଛୋଟ ଛୁଆ ନା ହଁ ପ୍ରେସର ଏମିତି ସ୍କୁଲ୍ ରେ ପ୍ରେସର ରହୁଛି ଟିୟୁସନ
ପାଞ୍ଚ ବର୍ଷ ତାକୁ ମୋର ତ ଯେତିକି ବି ଧରିଲାଣି ଦେ ଏତେ ବି ପ୍ରେସର ଦଉନି ଯାହା ପଢୁଛି ପଢୁ ଆଉ।
ହଁ। ବେଶୀ ପେସର ପକେଇଲେ ଛୋଟ ଛୁଆ ମାନଙ୍କ ମାଇଣ୍ଡି ରେ ପ୍ରେସର ପଡିବ ମାଇଣ୍ଡି ରେ ପ୍ରେସର ପଡିବ ସେମାନଙ୍କୁ ଗ କଥା ଶୁଣିବେନି ଶାସନ କରିବା ହଁ ଶାସନ କରିବା ଛୁଆମାନାନଙ୍କୁ କିନ୍ତୁ? ତୁ ବେଶୀ ଶାସନ ଟା ବି ଭଲ ନୁହଁ।
ହଁ-
ହଁ। ତାଙ୍କ ବୟସର ଆମେ ଚଗଲା। ସବୁ ଛୋଆ ମୋ ଝିଅ ତ ବର୍ଷକ ର ମତେ ପାଣି ପିଆଇ ଦଉଛି।
ହଁ ହଁ ଆଣ୍ଟି ଯାଆନ୍ତି। ଠି ହଁ ଖାଇକି ଶୋଇଲଣି ଝିଅ
ହଁ ସେ ଖାଇକି ଶୋଇଲାଣି ମୁଁ ବି ହଁ ସେ ଚାଲିଲାଣି ସାତ ମାସରୁ
ଓହୋ ତା ଦେହ ଭଲ ଅଛି।
ହଁ ଭଲ ଅଛି ଆ ପୁଅଦିହ ଭଲ ଅଛି।
ହଁ ଭଲ ଅଛି। ସାତ ମାସରୁ ଚାଲିଲାଣି ଆରେ ବା ଭଲ ପ୍ରଣ୍ଟ ଅଛି ଆଉ
ହଁ!
ଆଛା
ସେ ମା ତାକୁ ମାସେ ଠିକ୍ ହେଲା ଦି ମାସେ କୁ ଯଉ ଦିନ ପୁରିଲା ସେଇ ଦିନ ପେଟେଇଲା ସାଙ୍ଗେ ସାଙ୍ଗେ ଦି ମାସ ହବ ଗୋଟେ ଦିନ ଫେଟେଇଛି ହଁ ପାଣି ତାକୁସ୍ୟ ଅକୌଣସି ଜିନିଷ ସାଙ୍ଗେ ସାଙ୍ଗେ ଶିଖିଲା ପୁଣି ସାଙ୍ଗେ ସାଙ୍ଗେ ଧରିବ କହୁଛି। ଆଖି ମୁଁ ମୁଁ ମୋ ବୁଲେଇଲେ ଆଖି ବୁଜି ଦଉଛି। ସାଙ୍ଗେ ସାଙ୍ଗେ ତାଙ୍କୁ ଯଉ ଜିନିଷଟା ଶିଖେଇଥବୁ ଥରେ ପୁରା ମନେ ରଖି ପୁରା କରୁଛି ପୁରା।
ପାଠ ତାହେଲେ ମନେ ରହିବ।
ହଁ ତାକୁ ଟୁକୁ ମୁଶି ସେ ଥରେ ତ ଆମ ଖୁଡି ଶାଶୁ ଏଁ ଖୁଡି ଜଣେ ତାକୁ ଟୁକୁ ମୁଷି ଥରେ ଶିଖେଇ ଦେଲେ ବି ସବୁବେଳେ ଟୁକୁ ମୁସି କରେ। ମୋଠୁ ଦେଖିକିନା ସମସ୍ତଙ୍କୁ ମୁଣ୍ଡିଆ ମାରୁଛି। ହଁ ହ ନା ପ୍ରଣାମ କରେ ହଁ ମ ପ୍ରଣାମ କରେ ହଁ। ସକାଳେ ଠାକୁର ପୂଜା ପୂଜି କରିନ ଶାଶୁ ଶଶୁର ସଙ୍ଗମକୁ ପ୍ରଣାମ କରେ ସେ ଦେଖିଛି। ସିଏ ବି ମୁଁ ପ୍ରଣାମ କରୁଛି ତୁଳସୀ ଗଛ ଉପରେ ଚଢି ଯାଉଛି ତୁଳସୀ ଗଛରେ ମାରେ କୁ ସିଏ ବି ପ୍ରଣାମ କରିଛନ୍ତି ମୁଣ୍ଡ ନଈକି। ଦେଖିଇ ହଁ।
ନା ଛୁଆ ଯାହା ମାନେ ଶିଖିବେ ସେ ଅନ୍ୟ ଦେଖିବେ ଯେ ଅନ୍ୟ ଜଣଙ୍କ ପାଖରେ ଶିଖେଇିବେ ନା। ହୁଁ ଭଲ ସେମିତି ଭଲ ନା ଆଉ। ହଁ
ମାନେ ହଉଛି ପରିବେଶ ଟା ଠିକ ଥିବା ଦରକାରେ।
ହଁ ପରିବେଶ ମାନେ ଠିକ ଥିବା ଦରକାର ସମସ୍ତର ଘରର ପାଞ୍ଚ ଜଣ ଭିତରୁ ଯଦି ଜଣେ ମୂର୍ଖ ଅ ଏ ନା ଜଣେ ଶିକ୍ଷିତ ହେଇକ କି ଚାରି ଜଣ ମୂର୍ଖ ହେଲେ ସେ ଅଟୋମେଟିକ ମୂର୍ଖା ହବ ତୁ କେତେ ତାକୁ ଇଏ କରିବୁ ଚାରି ଜଣଙ୍କ କଥା ଟା ଶୁଣିବ ନା ଜଣଙ୍କ କଥା ଶୁଣିବ ତାପରେ ତାକୁ ଆଉ କଣ ତଡି ତା ଘର ଭିତରେ ଅଛ ଉ ମାନେ ପଶେଇକି ତୁ ଆଉ ତାକୁ କେତେ ରଖିବୁ ସେ ସେଥିପାଇଁ ଆଉ।
ଆପଣଙ୍କର ଖାଇବା ପିଇବା ସରିଲାଣି?
ହଁ ସରିଲାଣି ସମସ୍ତେ ଖାଇସାରିଲେଣି ଆ ରୋଷେଇ ଘର ପୋଛି ପୋଛା କି ଏବେ ଆସିଲେ ରୁମକୁୁ ବାସନ ବାସନ ଧୋଇ ଦିଆକି ସେ ତାର କହିଲା ମୁଁ ଟିକେ ପାଠ ପଢ଼ିବି ମୁଁ କଇଲି ପଢେ ମୁଁ ବସିଛି। ନାଏ ଆଉ ଆଉ ଖାଇସାରିଲଣି?
ବା
ହଁ ଆମର ଖାଇ ଦିଅନ୍ତି ଗୋଟେ ସାଢ଼େ ଗୋଟେ ବେଳକୁ ଖିଆ ହୁଏ। ଆଜି ପଖାଳ ହେଇଥିଲା ନା ସମ ସେ ଶୀଘ୍ର ଖାଇଦେଥିଲୁ ସବୁ।
ଆମର ପଖାଳ ସକାଳ ଖାଇବ ସରିଛି ଦିପରା ଖାଇବ ଦିଟା ପନ୍ଦର ଷ୍ଟାର୍ଟ। ଟ ହବ ଆଉ ସାଢେ ଦିଟା ପରଠୁ ଆଉ। ହଁ ଟଟବେଆ ଗଲା ରୋଷେଇଆ ଯେ ଭାତ ତ ସମସ୍ତ ସରି ସରି ପୁର ଭାତ ହବ ସମସ୍ତଙ୍କ ଘରେ ଗରମ ଭାତ ଗରମ ଭାତ ଆଉ ଡାଲମା ହେଇଛି ଯୋଉ ସେ କଣ ଡାଙ୍ଗମ ସାଗର ଡାଙ୍ଗ କୋଉ ଡାଙ୍ଗ ହେଇଟି ପଡୁଛି ହେଁ ଖଡା ଶାଗ। ଖଡ ଶାଗ ପକେଇ ପଣସ ମଞ୍ଜି ପକେଇକି ନା ଡାଲମାଟି ହେଇଛି। ଆଉ ଶାଗ ଭଜା। ସମସ୍ତଙ୍କ ଘରେ ଫେମସ ସାଗ ଭଜା ବାଗ ଭଜା। ଆଉ ବିନ କୁ ଆଳୁ ଭଜା।
ହୋ ହୋ।
ନିା ଆଉ ମୁଣ୍ଠାମଣ୍ଠି ଯିଏ ଖାଇବେନି ରାତିରେ ଫାଷ୍ଟ ଯଦି ତ ଯବ ନୂଆ ନୂଆ ଜନ୍ମ ହେଇଛି ସେ ପୁରା ଆ କେତେ ମାସ ଖାଲି ଶୋଇ ରିହିବ। ଖାଲି ଶୋଇ ରହିବ କିଛି ତା ଯେ ତ ଚାରି ପାଞ୍ଚ ମାସ ମାନେ ଯେତେ ରୋଗ ରୁଣ୍ଡିଲା ଗୋରୁଣ୍ଡିଲା ପରଠୁ ଆଉ ଶୋଇଲାନି ଟୋଟାଲ କେତେବେଳକୁ ଟ କେତେବେଳେକୁ ପାଞ୍ଚଟା ନା ସକାଳ ପାଞ୍ଚଟା ବାଜି ଯାଏ ଶୋଇଲା ବେଳକୁ ବେଳୁ ବେଳୁ ବହୁ ହଁ ବାହାରେ ବସିଥିଲା ତାକୁ ଜଗିକିନ ଧରିକିନା ରୂହେ। ହଜବେଣ୍ଡ ବି ବହୁତ ସପୋର୍ଟ କରନ୍ତି କହିବେ ତୁ ଖାଲି ଛୁଆଟାକୁ ଯଗ ଡିଉଟି ଗଲା ତାଙ୍କୁ ଡ଼ିଉଟି ଆସିଲା ପରେ ମୁଁ ଯବ ସେ ଧରନ୍ତି ଯେତେ ବି ଧରଲେ ଏକଦ ମା ଛୁଆ ଶୋଇ ନଥିବ ମା ଟେ ଶୋଇପଡିବ
ହୁଁ କୁଆଡୁ ତ ନଜର ଟା ମେ ଝିଅ ଥିବ ଅଲଗା ବାହା ହେଇ ସାରିଲା ପରେ ଟା ଗୋଟେ ମାନେ ଛୁଆ ଟା ହେଇ ସାରିଲା ପରେ ଗୋଟେ ଟେନସନ। ଆଉ କୁଆଡେ ଗଲକି ଖାଇବା କଣ ପଢିଗଲା କି ମୁଁ ଖାଲି ଏମିତି ସେ ଯେତେବେଳେ ଛୁଆ ହେଇଥାଏ କଣ ମୁ ଖଟର ଉପରୁ ଗଳିଛି ନା ବହୁତର ପଡିଛି ଖାଲି ହୁଁ ଖାଲି ଆଖିଟା ତ ଖାଲି ସିନା ବୁଜି ଦେବେ କିନ୍ତୁ ମାଇଣ୍ଡ ରେ କୁଆଡ଼େ ଗଲା କି ହାତ ଟା ଖାଲି ଟିକେ ତ ତଳେ ଯଦି ଟିକେ ଏପଟେ ସେପଟ ହେଇଗଲା ନିଦଟା ସଙ୍ଗେ ସଙ୍ଗେ ଭାଙ୍ଗିଯିବ
କଣ କଣ ଆମ ଛୁଆ ଟା ମୋର ଝିଅ ତ ଶୋଇଥିବ ଖଟ ତଳେ ଦ ପଡିକି ଶୋଇଥିବ ସେ କେତେଳେ ଆଖ ସତ କଥା ବ ନା ମୁଁ ଯେତେବେଳେ ନିଦଟା ହାତାତ ଭାଙ୍ଗେ ଆରେ ମୋ ଛୁଆ ଟା କୁଆଡ଼େ ଗଲା ଦେଖିଲା ବେଳେ କୁ ସେ ପଡିକି କାନ୍ଦୁ ବନି ଶୋଇଥିବ ଏମିତି ଖଟ ଉପରେ ପଡିକି
ପାଞ୍ଚ
ସେ ତ ଥରେ କଣ ହେଇଛି ପଡି ଆମେ ସମସ୍ତ ବସିଛୁ ସେ ଖଟ ଉପରୁ ପଡିକି ତକିଆ ପଡିଛି ତଳେ ସିଏ ତକିଆ ଉପରେ ଶୋଇଛି।
ହୁଁ ହୁ ହୁ
ମୁ କଣ କହିବି ଆଉ କାନ୍ଦି ଦେବା ଶୋଇପଡ଼ିଲା ଆମେ ଜାଣିପାରଲୁ ଯେତେବେଳେ ତଳୁ କାଁ ଟିକେ ଦେଖିଲୁ ତାକୁ ଝିଅଟା କଣ କରୁଛି ବୋଲି ପଡିଗଲା କି କଣ ଦେଖିଲା କଣ ଯାଇଏନା ତଖିଆ ଉପରେ ଶୋଇଛି ତଳେ ପଡିକି। ହଁ ଏଠି ଦି ତଣ ଦିଥର ମୋ ସହ ଘଟିଲାଣି
ହଁ ବା ମାନେ ହଠାତ ମାନେ ଡର ନା କାଳେ ହାତ ଫାତ ଛୋଟ ଛୁଆ ନା ଭାଙ୍ଗିଯିବ କି କଣ ସେଇଟା ଡର ନା ହନେ ଆଉ କିଛି ନାହିଁ। ତାପରେ ତଳେ ଶୋଇଲେ ଟିକେ ପୋକ ପୋକ ଏଇଟା ଡର କାନରେ ପଇ ଯିବେ।
ହୁଁ ଆଉ କୁଆଡେ ବୁଲି ବାଲି ଗଲେଣି।
ନା କୁଆଡ଼େ ଯାଇନି ଜାଗା ତ ସେଇ ତୀର୍ଥ ସ୍ଥାନ ଦେଖିବା କୁଆଡେ ଯିବା। ଥର ଭାବିଛ ଆଉ
ଆଉ ଯେତେ ଯାଲେ ପୁରୀ ନ ଗଲେ କିଛି ମାନେ ଭଲ ଲାଗିବନି।
କିଛି ଭଲ ଲାଗିବ ନାହିଁ।
ହଁ
ସେଇଟା ତ ଆମର ମେନ ଆଉ ପୁରୀ ଏଣେ ଘଟଗାଁ ତାରିଣୀ।
ଶ୍ରୀକ୍ଷେତ୍ର ଆଉ। ଆମ ଚିଲିକା ପାଟେ ବି ଭଲ ଲାଗେ ବୁଲିବା ପାଇଁ।
ହଁ ସେପଟ ମୁଁ କେବେ ଯାଇନି ସେ ପାଣି ଯୋଗୁ ମତେ ଭାରି ଡର ମୁଁ ସେ ମା କୁ ମୁଁ ଏଇଠୁ ଯୁହାର ହେଇ ପଡେ କିନ୍ତୁ ମୋର ଇଚ୍ଛା ଯିବାକୁ କିନ୍ତୁ ପାଣି ଯୋଗୁ ମତେ ଭାରି ଡର
ପାଣି ମତେ ମତେ ବି ବହୁତ ଡର। ପାଣିକୁ ମୁଁ ଛୁଆ ବେଜେ କେଦି ଗୋଟେ ପଳେଇଥିଲି ନା ଆଉ, ଛୋଟ ଥିଲି ପଳେଇଥିଲି ଆଉ। ରାତି ଆଠଟା ବେଳୁ ଆମେ ରାତି ତଥାପି ସାତଟା ସାଢେ ସାତଟା ବେଳକୁ ଆମେ ଡଙ୍ଗାରେ ବସେଇଥିଲୁ। ଭାବିଲୁ ଅକାତ ପାଣି କୁଆଡେ ଦେଖ ଦେଖାଉନଥିଲା କିଛି।
ରାତି।
ହଁ।
ସେଠ ବି ରାତି ବି ଦର୍ଶନ କରୁଛନ୍ତି? ହୁଁ
ରାତି ଜିନିଷ ତା ବି ବୁଡିଲାଣି ନା ଆଉ ସନ୍ଧ୍ୟା ହେଲା ବେଳକୁ ଆଉ ଆମେ ଥିଲୁ। ଯାଇଥିଲୁ କିନ୍ତୁ ଏ ସନ୍ଧ୍ୟା ଆଉ ମାନେ ଡୋର ତ ପୁରା ଛାନିଆ ଲାଗୁଥାଏ, ତତେ ଖରାପ ଚିନ୍ତାଧାରା ମା ମା ଡାକିନା ପଳେଇଗ
ହଁ ହଁ ଯାହା ହଉ, ମୋର ମାନେ ମୁଁ କହଲି ମା ଗ ସବୁବେଳେ ଜୁଆର ହୁଏ, ସେଲେ ମତେ ଡର ଲାଗେ।
ଲିଫ୍ଟ ହେଇଗଲାଣି ପା ଲିପ୍ଟ ଯୋଉ ତାର ଲିଫ୍ଟ ହେଇଗଲାଣି। ପୁଣି କଣ ବ୍ରିଜ ହବ ବୋଲି କହୁଛନ୍ତି, ହେଲାଣି କି ନାଇଁ ଏତେ ଜ୍ଞାନ ନାହିଁ ଜାଣିନି କହୁଥିଲେ ହବା ବୋଲି, ଭଗବାନ ଦ୍ୱାରା ହେଇଯାଆନ୍ତା ସରକାର ଆମର ବନେଦିଇନ୍ତୁ ତମ ଲୋକମାନଙ୍କୁ ସବୁ ଏତେ ଲୋକ ନଷ୍ଟ ହବାରୁ ବଞ୍ଚନ୍ତେ ଏବେ ଗୋଟେ ପିଲା ଟିଏ ନଷ୍ଟ ହେଇଗଲା ପା।
କଣ କହିଲ ପୁରା ଆରାମ ସେ ଯାଇକି ପୁରା ଭଲରେ ମା କୁ ଦର୍ଶନ କରିକି ଆସନି।
ହଁ।
ଭାରି ଇଚ୍ଛା କିନ୍ତୁ।
ବହ ତମେ ଇ ମଝିରେ ତଲେ ଅକାତ ଅକାତ ପାଣି ଏପଟ କୋଳ ପାଇବନି ଏପଟେ ଜାଗା ପା କିଛି ପାଇବନି, ଏତେ ପାଣିଯେ।
ଏତେ ଫାମକୁ ଦେଖିନି, କିନ୍ତୁ ମୋ ଫୋନରେ ଦେଖିଛି କହନ୍ତି ଯେ ବୋହୁତ୍ ପାଣି।
ପ୍ରବଳ ପାଣି।
ମାନେ ଦେଖ ମାନେ ଚାରିିକର ପାଣି ମା ମା କେମିତି ମଝିରେ ଅଛନ୍ତି ନା?
ମା ହଁ।
ହୁଁ ହଁ କେମିତି ଭଲ
ଭଗବାନ ଭଗବାନ ନା ଆଉ
ହଉ ମେ ଅଛନ୍ତି ଏଟା କେମ ସିୟର ଅଛନ୍ତି।
ରଖୁଛି ଆ ପରେ କେତେବେଳେ ଫିର୍ ହେଇକି କରିବି କଥା ହେବା ଆଉ। ଥାୟୁଙ୍କୁ ଥାୟୁଙ୍କୁ।
ହୁଁ।